ହ୍ୟାଲୋ
ହଁ
ଝିଅ କଣ କରୁଥିଲୁ
ଏଇଟା ଏମିତି ରୋଷେଇ ଆଉ କଣ କରିବା
ଆଉ ଛୁଆ ମାନେ ସ୍କୁଲ ଗଲେଣି
ହଁ ସେମାନେ ଗଲେଣି ସେ ସାନ ଗଲା ଆଠଟା ବେଳକୁ ବଡ଼ ବଲା ଛଅଟା ବ କ ସାରଛ
ଆଜି ରୋଷେଇ କଣ ସ୍ପେଶାଲ? କଲି ଆଜି ରୋଷେଇ କଣ? ହ୍ୟାଲୋ କିଏ ଲାଗୁଥିଲା?
ସଲି ଯାହା ତ କଲେ ଆମ ହାତରେ ଗଲା ମାନେ ସ୍ପେଶାଲ
ହଁ ମୁଁ କହିଲି ଆଜି ତ କାଲି ଆନଭରସରୀ ଥିଲା ତୋର? ଷ୍ଟାଟସ ରେ ଦେଖୁଥିଲି ଷ୍ଟାଟସ ଦେଖୁଥିଲି କାଲି ଆନିଭର୍ସରୀ ଗଲା।
ହଁ ହଁ ଚାଲିଗଲା
ଆଉ କଳାଳି ସ୍ପେଶାଲ କଣ?
କିଛି ନହି ଯାଇଥିଲୁ ଉ ବୁଲାବୁଲି କରିକି ଆସିି ଥିଲୁ ଭୁବନେଶ୍ୱରରେ ଆଉ
ଯା ମତେ ଡାକିଥିଲେ ମୁଁ ଟିକେ ଯାଇ ନଥାନ୍ତନ୍ତି ସାଙ୍ଗ ହୋଇ ଯାଇନଥାନ୍ତେ। ପାାର୍ଟିରେ ମୁଁ ଭାଗଦେ ଭାଗିଦାର ହେଇଥାନ୍ତି
ହଁ ହଁ ଠିକ୍ ତ ହେଇ ହେଇପଟେ ଯାଇଥିଲୁ ଏଇପଟେ ବୁଲିକି ସେଇପଟେ ବୁଲି ବୁଲା କରିକି ଆସିଥିଲେ ହେଇଥାନ୍ତା ଆଉ
ହଁ ଏପଟେ ଫେରିଲନି ଏପଟେ ଫେରିଥାନ୍ତ ବୁଲି ବୁଲାକି ଯାଇଥାନ୍ତ ହ ଟକିବା ନା ବାରଟା ବାରଟା ଠିକ ନଥିଲା ଆସିବା ପାଇଁ
ତଛିଥିଲା ଦୁ ଯାର ତଥା ବିି ଦଶଟା ଦଶଟା ଦଶ ପନ୍ଦର ହେଇଗଲା ମ କହ ଆଗ କଣ କରୁଥିଲୁ କହା ଏଇ ଟାଇମ ହୁ ଆଉ ଏମିତି ଏମିତି ଯୋଉ ଯାଇଥିଲୁ ଯୋଉ କିଛି ଏମିତି ନାହିଁ କାରଣ ମୋର ଟିକେ ପ୍ରୋବ୍ଲେମ ବୋଲି ମୁଁ ମନ୍ଦିର ଗଲିନି ତ ଯୋଉ ସିଏ ବି ଗଲେଣିି ଛୁଆ ପିଲା ସେଇ ଯୋଉ ଆଉ ଗଲେନି ଆଉ କଣ କରିବୁ ମହଲ ବୁଲିଲୁ ବସିକି ଆଉ ଏପଟେପଟ ମହଲ ବୁଲିଲୁ ଖାଇଲୁ ପିଇଲୁ କିଛି କାମ ନାହିଁ ଖାଲି ମାର୍କେଟ ଗଣ ଖାଲି ଶ୍ରୀଲେଦର ଯାଇଥିଲୁ ଯେ ମୁଁ ପ୍ରସ ଟା ଆନିଲି ଏ ଵ୍ୟ ଗ ଡେ ସବୁ କିଣିକି ଆଣିଥିଲି ଆ ପ୍ରୁବରୁ ଯୋଉ ଭୁବନେଶ୍ୱର ଯାଇଥିଲି ମ ସବୁ କିଣାକୁଣି କରି ଆଣିଥିଲି ତ ଆଉ
ହଁ ମ ସବୁବେଳେ କଣ ଖାଲି ନାଇଁ ସବୁବେଳେ କଣ ଖାଲି କିଣିବା କି ବୁଲାବୁଲି ବି କରିବାରେ ଗୋଟେ ଖୁସି ନଥାଏ
ଆଉ ଏବେ ତ ଏବେ ତ ଯୋଉ ଦେଇଛନ୍ତି କିଣିକି କାନଫୁଲ ଆଉ ଶୁନାଟେ ଶୁଣିଲେନି ଆଗ ତା ଶୁଣିଲନି ହେବି ହୀ ହି ହି ହେରା ହେବି ଜିନଷ ନା ହ ଏ ବର୍ଷ ଯୋଉ କିମ୍ କରୁଛୁ ବର୍ଷକୁୁ ଥରେ ହେରା ଦଉଛନ୍ତି ନା ଆଉ ଏଟା ଯୋଉ ମେମେ ମେକିଂ ଚାର୍ଜ ବେଶୀ ପଡିଯାଉଛି
ହଁ ହଁ ନାଇଁ ସେ ତ ଅଧା ବହୁତରେ ହଁ ରେଟ ରହୁଛି ତାପରେ ଆମକୁ କହିଛନ୍ତି ବି ମୋଦି ଯିବି କହିଛନ୍ତି ଏ ନା ଗୋଟେ ବର୍ଷଠ କେହି ସୁନା କିଣା କିିଣି କରନି
ଏ ହେଲାନି କି ଏବେ ଦେଖେ ଏବେ ଆଣିଛୁ ଆମେ ସେଇ ସୁନା କହିବାକୁ ଗଲା ଆର ମାସରେ
ଆ ଜୁନ ମେ ରେ ଆଣିଛୁ ଆଉ ଏବେ ଫୁଣି ଆଉହେରା ଯେ
ଆରେ ତୋ ସାଙ୍ଗ କୁ ନମ୍ବର ସେ ମୋର ଦଉନୁ କେତେବେଳେ ଏଇ ନମ୍ବର ଟା ଦେଲେ କେତେବେଳେ ସେ ମତେ ଲଗନ୍ତା ମୁଁ ତାକୁ ଲଗାନ୍ତି। କଥା ହୁଅନ୍ତୁ।
ହଁ ହଁ ମୁଁ ତ ଆଉ କାଲି କହିଥିଲି। କହିଥିଲି ଯେ ସେ ଯୋଉ ତା ନାଇଁ ଟପି ନୁହେଁ ଟପି ରଖିନି ଟପି କଲାନି। କହିଲେନି କି ତପି ଏଉ ଆଉ ଗୋଟେ ଯୋଉ ସାଙ୍ଗ ମୋ ଜା ହବ କିନ୍ତୁ ଏମିତିରେ ବି ପୁଅ ସାଙ୍ଗ ଯେହେତୁ ତାର ମେର ଟିକେ ବେଶୀ କ୍ଲୋଜ ହଉଚି ସିଏ ସିଏ ସିଏ ତାହାଲେ କାଟତି ସେ ସିଏ କରିଛି ସିଏ କାଲି ତାଙ୍କ ତା ବାପା ଘରକୁ କାଲି ଯାଇଥିଲା ତ ହେଇଯ କାଲି ଆଉ ମନା କଲାଗଲା ନାଇଁ ଘର
ଆସୁ କଥା ହବା ଟିକେ। ପରିଚିତ ବଢିବ ଅସୁବିଧା କଣ ହଉଛି ମୁଁ ମୁଁ ଗୋ ଗୋଟେ ପରେ ସ ଗୋଟେ ପରେ ସନ୍ଧ୍ୟା ବେଳକୁ ନହେଲେ ସାଢେ ଦିଟା ତିନିଟା ବେଳକୁ ଖାଇ ବିି ସରିଛି ନା। ତିନିଟ ରୁ ଚାରିଟା ଯୋଉ ଯେତେବେଳେ ଟିକେ ରେଷ୍ଟ ନଉଛି ସେଇ ଟାଇମ ରେ
ନାଇଁ ଯେତେବେଳେ କଥା ହେଲେ ବି ମତେ ତୁ ମୁଁ ତ ନମ୍ବର ଦେଇଦି ତୁ ମେସେଜ ଯଦି କରିଦେବୁ ସେ ନାଇଁ ହଁ।
ନାଇଁ ନର୍ମାଲ କଲ କରିକି ପଚାରିଦେବି। ହମ କଲ କରିକି ପଚାରିଦେବି ପରିଚୟ ତ ଦେଇଦେବି ଆଉ କଣ ପରିଚୟ ଦେଇଦେଲେ ସେ ନେଇ
କିଛି ନାହିଁ ଏମିତି ରେ ବି ସେ ଆଉ କାହା ସତଇ ତ୍ଟୁଙ୍କଲି ଭାଉଜ ନବର୍ ଦେଇଥିଲି ତ୍ଟୁଙ୍କଲି କହିଲେ କାହା ସହିତ ଜଏଣ୍ଟ କରିଦିଅ। ମୋର ତ ମୋର ତ ନଥିଲା ନହେଲେ ଯେ ତାଙ୍କ ନମ୍ବର ଦେଲି ଯେ ମାନେ ଭାଉଜଙ୍କୁ ନେଟୱର୍କ ଠିକ ରେ ନାହିଁ ନା। ଟିକେ ଶୁଭିଲାନି କଥାରେ ତାଉ କିଛି ସେଇଥିପାଇଁ ସିଏ ଥରେ କରିକି ଆଉ କଲାନି।
ରହିଲେ ବି କଥା କ୍ଲିଅର ଜାଣି ହଉନି କିଛି।
ହଁ ସେଇ ଏସି ଗିଲା ସେ କଣ କହିଲେ ଭାଉଜ ମୁଁ କିଛି ବୁଝିପାରଲିିନି। ଆଉ ମୁଁ କହିଲି ତାହେଲେ ତତେ ତଦ ଯଦି ଭଲ ଲାଗୁନି ତୁ କରିବୁନି ଆଉ କାର ତୋର ଭଳି ଅସ ହବ ନା।
ହଁ ହଁ ହଁ ହଁ ଆଉ ଆଉ ଏଇନେ କୁଆଡେ ବୁଲାବୁଲି କରି ଯିବାର ନାଇଁ ନାଇଁ।
ନାଇଁ ସେମାନେ ଯିବେ ତିରୁପତି ଆର ମାସରେ। ଏଇ ଆର ମାସ ଏଇ ମାସରେ ଜୁଲାଇ କୋଡିଏ ବେଳକୁ ଉଣେଇଶି କୋଡିଏ ବେଳକୁ ଯିବେ ତିରୁପତି। ଯେ ଆମର ଗୋଟେ ଛୁତିିକିଆ ଭାବରେ ଅଛି।
ଓହୋ କିଏ ଯିବେ ସେମାନେ ସବୁ ଭାଇମାନେେ ଯିବେ ଭାଇମାନେ ଯିବେ।
ହଁ ହଁ ହଁ ତିିନି ଭାଇ ସେ ଫପୁନା ବି ଯିବ ଏଥିରେ ଏପଟୁ ଦାଦା ବା ଦେଢ଼ଶ ମାନେ ଏଇ ସବୁ। ର ତାଙ୍କ ସାଙ୍ଗସଥି ଏମତି ନାଇଁ ନାଇଁ ଲେଟ ଦେଇଛି ନହିଁ ନାଇଁ।
ଟାଙ୍କ ଅଲଗା ନାଇଁ।
ବର୍ଷକୁ ଥରେ ଜେଣ୍ଟସ ହିଁ ଯିବେ ଆମକୁ କାଇହିଁ ନଉଛନ୍ତି।
ସେଠିକି କଣ ସମସ୍ତେ ଖାଲି ଚୁଟି ପକେଇବା ଝିଅ ପୁଲା ବି ଗଲେ।
ଝିଅ ପିଲା ଆମେ ମାନେ ପକଉନୁ କହ ଝିଅ ପିଲା ସବୁ ଏଇଠି ଦେଖିବୁ ନଣ୍ଡା।
ନାଇଁ ମୋର କାମ ନାହିଁ ସେଠିକି ହେଠି କିଏ ନଣ୍ଡା ହଉଛି।
ଏଇଠି ମଜା ଜଣେ ନଣ୍ଡା ହେଇଛନ୍ତି।
କେଡେ କେଡେ ଖୁସି ରେ ମଣିଷ ଚୁଟି ବଡା ହେଇଥିବ ଯିବି ଏଠିକି ନଣ୍ଡା ହେଇକି ଆସିବି ନାଇଁ। ଯିବିନି।
ଠାକୁରଟେ ମାନସିିଂଡଲ ହେଲେ କି
ହଁ ବୁଝିଲି ମୁଁ ମାଂସ କଣ ଆଉ ସମ୍ପତ୍ତି କିଛି ନାହିଁ ଚୁଟି ଯାକ ଦେଇକି
ସୁନା ସୁନା ଦେଇପାରିବ ଚୁଟି ଚୁଟି ଟା ତାଙ୍କର ମେନ୍। ଆଉ କିଛି ସୁନା ବି ଦେଲେ ଭଲ ପଇସା ଅପେକ୍ଷା ସୁନା ଟା ଭଲ। ଯ ଦେଇ ହେଇପାରିବ ତଥାପି ଏମାନେ ଏତେଥର ମୁଁ ଜାଣିଛି ବୋଉ ମୁଦି ଦେଇଥିଲେ ଦେଇଥିଲେ ନା କଣ।
ହଁ ଗୋଟେ ମନର ଗୋଟେ ଯାହା ଯାହାର ମାନସିକ ଥାଏ ସେଇଟା ପୂରଣ କରନ୍ତି ଆଉ।
ହଁ ମନରେ ଆଉ ଏ ବର୍ଷ ସାରା ପଇସା ରଖନ୍ତି ନିଜ ଦୋକାନ ଯୋଉ ଡେଲି ଡେଲି କିଛିି ଇନକମ୍ ରୁ ଯୋଉଟା କି ପ୍ୟାକ୍ କରିକି ସେ ଲିଫାପା ରେ ହଁ ଲିଫାପା ରେ ନେଇକି ତାଙ୍କର ତିରୁପତି ତାଙ୍କର ଇଏ ନା ସିଏ ଯୋଉ ଠାକୁ ହଁ ବିଶ୍ୱାସ ସେଏ ଠାକୁରଙ୍କ ନେଇକି ସେଠି ହୁଣ୍ଡିରେ ଗଳାନ୍ତି।
ଅ ହ। ନାଁ ଭଲଯେ ଠାକୁରଙ୍କୁ ବି କିଛି ସେଇଟା କଣ ଆମେ ସମସ୍ତଙ୍କ ଇଏରେ ଠାକୁରଙ୍କର ସବୁ ନିତିଦିନିଆ କାର୍ଯ୍ୟକ୍ରମ ତାଙ୍କର ଯୋଉ ଫଙ୍କସନ ହୁଏ ଯାହା ହୁଏ ସେଇ ସେଥିରୁ ସବୁ ହୁଏ ଆଁ ଆ।
ଇଏ ତାଙ୍କର ଏଇ ବଡ ଭାଇ କଥା ଜାଣିନି କିନ୍ତୁ ମଝିଆ ଭାଇ ବି ସିଏ ତାଙ୍କର ହେ ଅପା ବି ଟିକେ ତାଙ୍କର ଠାକୁର ବିଶ୍ଵସ ତ। ସିଏ ବି ତାଙ୍କର କିଛି କିଛି ମଝିଆ ଅପା ଅପା ମଝିଆ ଭାଇ ଦି ଜଣ ଯାକ। ତ ସେମାନେ ଦି ଜଣ ଯାକ କିଛି ନା କିଛି ରଖିକି ଠାକୁରଙ୍କୁ ଦିଅନ୍ତି, ଆମେ ଯୋଉ ଚୁଟି ରେ ଆମର ଏଇଠି ଉପୁଡୁଛି ଆମେ ରଖିଦଉଛୁ ଗୋଟେ ଜରିରେ ସେଇଟା ବି ଦେଲେ ଠାକୁରଙ୍କୁ ସେ ଦେବେ ଠାକୁର
ସେଠି କଣ ହୁଏ ଚୁଟି ଗୁଡା ସବୁ କଣ ପାଣି ରେ ପକାନ୍ତି ନା କଣ କରନ୍ତି ସେ ଚୁଟି ସବୁ ସେଠି?
ଚୁଟି ଟା ତାଙ୍କର ମୁଁ ଜାଣିଛି ଚୁଟି ରା ବିକ୍ରି କରନ୍ତି ଆଉ ହେଠି ଆସିଲି ନା କଣ ହେରା କହୁଛନ୍ତି ଏଯୋଉ ଚୁ ଚ ନକଲି ଚୁଟି କରୁଛନ୍ତି ହଁ ହେଇରା ହଁ ହେଇରା ତିଆରି ହୁଏ। ଆଉ ଏଠି ଏମିତି ଛୋଟ ଛୋଟ ଚୁଟିର କିଛି କାମ ନୁହେଁଇ ଯଉ ବଡ ବଡ ଚୁଟି ଯୋ ସ୍ତ୍ରୀ ଲୋକମାନେ ପ କାନ୍ତି, ସେଇରା ଟିକେ ତାଙ୍କର ବେଶୀ କାମରେ ଅସେ।
ଓହୋ।
ନହଲେ ଏଠି ହଜାର ହଜାର ଡେଲି ହଜାର ହଜାର ଲୋକ ନଣ୍ଡା ହଉଛନ୍ତି।
ଆଉ ଏଠି ବହୁତ ଗହଳି ତ ହଉଥିବ ବହୁତ ଗହଳି ହଉଥିବ।
ଗହଳି ଗହଳି ବହୁତ କିନ୍ତୁ ତାଙ୍କର ଏମିତି ସିଷ୍ଟମ କରୁଛନ୍ତି।
ଠାକୁର ପୁରା ଆଉ ଠାକୁର କଣ ପାହାଡ ଉପରେ।
ନାଇଁ ନାଇଁ ହଁ ପାହାଡ ଉପରେ ଆାମ ମନ୍ଦିର ଟା।
ମନ୍ଦିର ଟା ପା ବା କେମିତି ଯିବା ସୁବିଧା କଣ?
ସମାନିଆ ଅଛି କିନ୍ତୁ ଏମିତି ନୁହେଁ ଯେ ପାହାଡ ଉପରକୁ ଯିବା ପାଇଁ ଗାଡି ଉପରକୁ ଯିବା ପାଇଁ ଗାଡି ଅଛି ଉପରଟା ବହୁତ ଥଣ୍ଡା। ତୁ ଖରା ଦିନିଆ ଯା ବର୍ଷେ ବହୁତ ଥଣ୍ଡା ଆଉ ବର୍ଷା ଦିନିଆ ଗଲେ ହଇରାଣ। ହଁ ଉପରକୁ ବହୁତ ତା ଉପରକୁ ଆହୁରି ଅଛନ୍ତି। ନାଇଁ ନାଇଁ ତା ଉପରକୁ ଆଉ ମାନେ ଗୋଟେ ଗାଁ ଟାଇପର ହେଇ ଯାଇଛି ନା ସେଟା କଣ ଥୋଡିନା କଣ ପାହାଡ ଟା ଦିଶୁଛି।
ଓହୋ ସେଠି ମନ୍ଦିର ଭିତରେ ଗହଳିି ହୁଏ ଲାଇନ ରେ ନା ନାଇଁ ଏମତି ନର୍ମାଲ ଯେମିତି ପାରି।
ତାଙ୍କର ତାଙ୍କର ଗୋଟେ ଅଛି ଅଲଗା ଯୋଉ ଦର୍ଶନ। ହଁ ଠାକୁରଙ୍କର ପଇସା ଦିଆ ଦର୍ଶନ ଗୋଟେ ହଉଛି ଫ୍ରି ଦର୍ଶନ। ଅଲଗା ଅଲଗା ତ ଅଲଗା ଅଲଗା ବାଟ ଅଛି ତା ପାଇଁ। ଆଉ ଅଲ ହଁ ଅଲଗା ଅଲଗା ଭିଆଇପି ଦର୍ଶନ ର ଅଲଗା ରାସ୍ତା। ସମସ୍ତଙ୍କ ର ଅଲଗା ଅଲଗା ବାଟ। ସୁବିଧା ଏମିତି କଣ ଯଦି ଫ୍ରି ଦର୍ଶନ କରିବ ବହୁତ ଟାଇମ। ଏଇଥିରେ ବି ଟାଇମ କିନ୍ତୁ ମାନେ ପଇସା ଦେଇକି ବି ଟାଇମ ତମେ ସାତ ଆଠ ଘଣ୍ଟା ମାନେ ରଖିବ ହାତରେ। ଖାଇ ପିଇକି ପେଟେ ଯିବ। ସାତ ଆଠ ଘଣ୍ଟା ରଖ ଭିତରେ ବି ଦଉଛନ୍ତି ଫ୍ରି ଖାଇବା ଫ୍ରି ପାଣି ପିଇବା ପାଇଁ କିଛି କିଛି।
ମାନେ ସାତ ଆଠ ଘଣ୍ଟା ଲାଗିବ ଦର୍ଶନ କରିବା ପାଇଁ?
ଆଉ। ଯାଇଥିବୁ ଯେ ଯାଇଥିବୁ ଆଉ ଫ୍ରୀ ଦର୍ଶନରେ ଆହୁରି ଦଶ ଘଣ୍ଟା ଏଗାର ଘଣ୍ଟା ଲାଗିବ।
ଏଇ ଏତେ ପେସେନ୍ସ କାର ଅଛି।
ତତେ ଗଲେ ଲାଗିବନି କିଛି। ଯେହେତୁ ଲୋକ ଗହଳି ଖାଇବାକୁ ଦଉଛନ୍ତି ମଝେ ମଝେ ସାଙ୍ଗସାଥି ହେଇକି ଯାଇଥିବୁ। ତାର କିଛି ମଜା ଅଲଗାକିଛି ଲାଗେନି ବସିବା ପାଇଁ ର ଅଛି ସାଇଡରେ ନାଇଁ କି ଠିଆ ହେଇ। ଯିବୁ ବି ନୁହେଁ ବସି ଥିଆ ହେଇ ଯିବୁ ସାଇଡ ରେ ଅଛି ବସିବା ପାଇଁ ତୁ ଇଚ୍ଛା ହେଲେ ବସିବୁ। ଟିକେ ବୁଲି ଆସିବୁ ସବୁ ସୁବିଧା ଏମିତି ନୁହେଁ ଯେ ପୁରା ତମକୁ ବସ ଷ୍ଟାଣ୍ଡ।
ହଁ ଆମେ କୋଉ ସେଠିକି କଣ ଟ୍ରେନ ରେ।
ହଁ ଟ୍ରେନ ରେ ଯିବ ଦେଢ ଦିନ ଲାଗିବ।
ଦେଢ ଦିନ ଲାଗିବ।
ହଁ କିଛି ଅସୁବିଧା ନାହିଁ ଯେ ମାନେ ତମ ମାନେ ଗଲେ ବି ନୁହଁ ଯେ ତମେ ଚାଲି ପାରିବନି।
ଓହୋ ମାନେ ଅସୁବିଧା କିଛି ନାହିଁ ନାଇଁ କି।
ନାଇଁ କିଛି ନାଇଁ ସବୁ ସୁବିଧା କେହି ବି ତମକୁ ମାନେ
ତାପରେ ଗୋଟେ ଯୋଗ ଜଗ ଜାଗ ଥିଲେ ତୁ ଯୁଆଡେ ଯାଇପାରିବୁ ନହେଲେ ନାହିଁ।
ହଁ ତା ତା ତା ଯୋଗୁ ଦରକାର ସତରେ ଗୋଟେ ମାନେ ଯୋଗ ଠାକୁରଙ୍କୁ ଡାକ। ଏଇଠି ଆମେ ଯାଇଥିଲୁ ରିକି ରିକି ହେଲା ପୂର୍ବରୁ ବୋଧେ ମୁଁ ଯାଇଥିଲି ଆଉ। ଯାଇନି ଆଜି।
ଆ
ଛୁଆ ପିଲା ନେଇକି ଛୁଟି ଦିନିଆ ତ ଯିବୁ ଯିବୁ ଆଉ ନହେଲେ ହଉନି।
ହଁ। ହଉ ଯୋଗ ଜାଗ ଥିବ ଯାର ଆମେ ଖାଲି ଶୁଣିକି ଠାକୁରଙ୍କୁ ଏଇଠୁ ଥାଇକି ମୁଣ୍ଡିଆ ମାରିବା କଥା ସବୁଠିକି କଣ ସମସ୍ତେ ଯାଇପାରୁଛନ୍ତି ନା। ଖାଲି ଶ ଆମେ ଠା ଠାକୁର ବାକୁର ଶୁଣୁଛେ ମନ୍ଦିର ଶୁଣୁଛେ ଏଇ ପୁରୀ ବା ଲୋକ ଅଛନ୍ତି ଦେଖିନାହାନ୍ତି। ଆମ ଓଡିଶା ଭିତରେ ଲୋକ ବି ପୁରୀ ଦେଖିନଥିବେ।
ଏଇ ଆମ ଘରେ ଯିଏ କାମ କରୁଛନ୍ତି ସିଏ ପା ପୁରୀ ଦେଖିନାହାନ୍ତି ସେ କହିଲେ ଭାଉଜ ମୁଁ ତ ପୁରୀ ଯାଏ ଆମର ଯାହା।
ମାନେ ସମସ୍ତେ ବି ସବୁଟା ଦେଖିପାରନ୍ତିନି ଆଚ୍ଛା ଝିଅ ମୁ ଦେଖି ରଖୁଛି ପୁଣି କେତେବେଳେ ସୁବିଧା ହେଲେ ଲଗେଇବି।
ହଉ ହଉ ହଉ ହୁଁ।